ଏଇ ବନ୍ଧୁ ଅଛି ଆମ ଗ୍ରାମରେ ଅଛି ଆଉ।
ଆଚ୍ଛା ଆଚ୍ଛା ଆଉ ରଜ କେମିତି କଣ ପାଳିଲ?
ହଁ ରଜ ସେମିତି ଚାଲିଛି ଆଉ ଚାଲିଲା ଆଉ ମାନେ ଭଲରେ ଗଲା ଆଉ। ତିନି ଦିନ ଯାକ ରଜ ବହୁତ ଭଲରେ ଗଲା। ହେଲେ ଏଇ ଯୋଉ ଖରାର ତାପ ଆମକୁ ଟିକେ ବହୁତ ହୁଁ ବହୁତ ମାତ୍ରାରେ ତାପ ଥିଲା।ଆମକୁ ବହୁତ ମାନେ ଦୁର୍ବଳତା କରିଦଉଥିଲା। ହେଲେ ବି ସେଥିପାଇଁ ଆମେ ଟିକେ କମ ବୁଲାବୁଲି କରିଚୁ। ହେଲେ ଯେତିକି ବି ବୁଲିଚୁ ବହୁତ ମାତ୍ରାରେ ବୁଲିଚୁ। ବହୁତ ମାନେ ଖୁସି ଅନୁଭବ କରିଚୁ।ବହୁତ ଖୁସି କରିଚୁ।
ହୁଁ ହୁଁ ହୁଁ। ଯାହା ହଉ ବନ୍ଧୁ ରଜ ତମେ ପାଳିଲେ ବହୁତ ଖୁସି ଲାଗିଲା। ରଜ ତିନିି ଦିନି ଆଉ କୁଆଡେ କୁଆଡେ ଯାଇଥିଲ?
ରଜ ତିନି ଦିନ ଆମର ଫାଷ୍ଟ ରଜରେ ମୋର ଯେହେତୁ ଜନ୍ମ ଦିନ ଥିଲା। ଜନ୍ମଦିନରେ ଆମ ସବୁ ସାଙ୍ଗସାଥି ମାନେ ସବୁ ଜନ୍ମଦିନର ମାନେ ସବୁ ମାନେ ଆମର ସବୁ ଆୟୋଜନ କରିଥିଲେ।ସବୁ ଯେମିତି କିି ଆମର ଯୋଉ ବାର୍ଥଡେ ଯୋଉ ଜନ୍ମଦିନ କେକ୍ କଟାକଟି ଏସବୁ କଲେ ଆଉ ଆମେ ଯାଇଥିଲୁ ଆମର ଯୋଉ ଜାଣିଥିବେ ଆପଣ କଦମପାଳ ସେଠିକି ଯାଇଥିଲୁ। ହୁଁ ସେ ଯାଇଥିଲୁ ବୁଲାବୁଲି କଲୁ ଆଉ ଆମର ତା ପର ରଜ ଦିନ ଯାହାକି ଆମର କୁହାଯାଏ ରଜ ସଂକ୍ରାନ୍ତି। ସେଦିନ ଆମେ ଯାଇଥିଲୁ ଆମର ଏଠିକି କୋଉଠିକି କହିଲେ। ମୁଁ ମାମୁଁଙ୍କ ଗ୍ରାମ ମନ୍ଦିର ଆଡେ ଯାଇଥିଲୁ। ମା ତାରିଣୀଙ୍କ ମନ୍ଦିର ଆଡେ ଆଉ ଶେଷ ରଜ ଦିନ ଆମେ ଯାଇଥିଲୁ ଏ ମା ବିରଜାଙ୍କ ମନ୍ଦିର ।ସେଠିକି ଯାଇଥିଲୁ, ତାପରେ ଆମର ଯୋଉ ଜୋକଡିଆ ସେଠିକି ଯାଇଥିଲୁ ବୁଲାବୁଲି କରିକି ଆସିିଲୁ
ଯାହା ହଉ ବନ୍ଧୁ ତମେ ବହୁତ ବୁଲାବୁଲି କରିଚ। ବହୁତ ଖୁସି ଲାଗିଲା ତମ କଥା ଶୁଣିକି।ଆଉ ପ୍ରଥମ ରଜରେ ତମ ଜନ୍ମଦିନ ଥିଲା। ତମ ଜନ୍ମଦିନ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ମୋ ସାନ ଭାଇ। ଯାହା ହଉ ତମେ ଖୁସିରେ ରୁହ ସବୁବେଳେ ଭଗବାନ ତମକୁ ଆଶୀର୍ବାଦ କରନ୍ତୁ। ତମ ବୈବାହିକ ଜୀବନ ଖୁସିରେ ଖୁସିରେ କଟୁ।
ହୁଁ। ଆଉ ମୋର ବି ଗୋଟେ ବଡ ଭାଇଟେ ସେଦିନ ଫୋନ କରିଥିଲେ କି ତାଙ୍କ ସହିତ ଗୋଟେ ଜାଗାକୁ ବୁଲିବାକୁ ଯିବାକୁ ହେଲେ ମୁଁ ଟିକେ ଦୂରକୁ ପଳେଇଥିଲି ତ ଆମର ଆସିବା ଯେହେତୁ ସମୟ ଲାଗିଲା। ସେ ସେଥି ପାଇଁ ମୁଁ ଭାଇଙ୍କୁ ଠିକ କିଛି ସମୟ ଦେଇ ପାରିଲିନି। ଭାଇ ମୋ ଉପରେ ବହୁତ ରାଗ ଆଜ୍ଞା ବନ୍ଧୁ।
ମୁଁ କହିଲି ତାଙ୍କୁ କଣ ଆପଣ କଥା ଦେଇଥିଲେ ଯିବା ପାଇଁ ଆପଣଙ୍କ ବଡ ଭାଇଙ୍କୁ।
ହୁଁ କଥା ହେଇଥିଲି ଆମେ ଯିବା ପାଇଁ।
ଯେହେତୁ କଥା ଦେଇଥିଲେ ଯିବା ପାଇଁ ଆପଣ କଥା ଦେଇକି ନା କଥା ରଖୁନାହାନ୍ତି ବନ୍ଧୁ ଏଇ କଣ ଠିକ୍ କଥା। ଯେହେତୁ ଆପଣ ଦେଇଥିଲେ କଥା ଶୁଣନ୍ତୁ, ଆପଣ ଆପଣ ଗୋଟେ ଭଲ ମଣିଷ। ତ ଆପଣଙ୍କର ନାମ ବହୁତ ଆଡେ ଅଛି। କିନ୍ତୁ ଆପଣ କଥା ଦେଇ କିନା କଥା ରଖୁନାହାନ୍ତି ତାହେଲେ ଆପଣଙ୍କୁ ଲୋକ କେମିତି ବିଶ୍ୱାସ କରିବେ। କେମିତି ଭଲ ପାଇବେ? ।
କଣ କରିବା ବନ୍ଧୁ। ହୁଁ ବୁଝୁଛି ବୁଝୁଛି ବନ୍ଧୁ ସେଥିପାଇଁ ତ ଆସିଲା ପରେ ମୁଁ
ସେଥିପାଇଁ ବନ୍ଧୁ ଆପଣ ଯାହାକୁ ଉ କଥା ଦେବା ପୂର୍ବରୁ ସହେଥର ଭାବିବେ ତାହାପରେ ଆପଣ କଥା ତାଙ୍କୁ ଦେବେ। ବୁଝିଲେ ବନ୍ଧୁ?
ବୁଝୁଛି ବୁଝୁଛି ବନ୍ଧୁ।
ଯାହା ହଉ ବନ୍ଧୁ ଆପଣ ରଜରେ ଏତେ କାମ କରିଥା ସବୁ ମତେ ଭାରି ଖୁସି ମାଗିଲା। ତିନି ଦିନ ରଜରେ ଆପଣ ତିନିଦିନିଆଙ୍କ ବହୁତ ବୁଲାବୁଲି କଲେ ବହୁତ ଖୁସିର ମୟ ଆନନ୍ଦ ଲାଗିଲା। ଆପଣ ଏମିତି ସବୁବେଳେ ବୁଲାବୁଲି କରିଥାନ୍ତୁ।
ହଁ ବ୍
ବନ୍ଧୁ ଏବେ କୋଉଠି ଅଛନ୍ତି ବୋଧେ?
ହଁ ବନ୍ଧୁ ମୁଁ ଏବେ ଅଛି ଆମ ଗ୍ରାମର ଏକ ଜାଗାରେ ଅଛି ଯେହେତୁ ଆମର ଗ୍ରାମର ସବୁ ଲୋକମାନେ ବର୍ଷା ହଉ କି ଆମର ଖରା ହଉ କି ଆମର ଶୀତ ହଉ ସବୁବେଳେ ସେଠି ସ୍ଥାପିତ ରୁହନ୍ତି ସବୁବେଳେ ସେଠି ମାନେ ବସିଥାନ୍ତି। କିଛି ମାନେ ସମସ୍ତେ ମିଳିମିଶିକିରି କିଛି ବସା ବସି ହଉ କି କିଛି ଖେଳ ହଉ ସବୁ କିଛି କରନ୍ତି ସେଇଠି
ଯାହା ହେଉ ବନ୍ଧୁ ଆପ ଆପଣ ମାନେ ବହୁତ ଖୁସିର କଥା ଯେ ଆପଣ ଉଁ ବୁଲାବୁଲି କଲେ ଏତେ ସାରା ଭଲ ପାଇବା ପାଇଲେ ଆପଣ ସାଙ୍ଗ ହେଇ ବସନ୍ତି ଆପଣଙ୍କ ଗାଁରେ ବୋଧେ ବହୁତ ଭଲ ସଂଗଠନ ଅଛି ଯେହେତୁ ଆପଣ ବର୍ଷା ବା ବାତ୍ୟା ଏହା ଖରା ହେଉ ଶୀତ ହେଉ ଆପଣ ଏକାଠି ରହୁଛନ୍ତି ସେଇଟା ବହୁତ ଖୁସି ଲାଗିଲା ଏମିତି ବହୁତ କମ୍ ଖୁବ କମ୍ ଗ୍ରାମରେ ଏମିତି ମାନେ ଉମ ସବୁ ଥାଆନ୍ତି ଆପଣ ତା ତାଙ୍କ ଭିତରେ ଅନ୍ୟ ଏକତମ ଉମ ଲୋକ
ହୁଁ ବନ୍ଧୁ ସେଟା ତ ସମସ୍ତେ ମତେ କୁହନ୍ତି କି ମୁଁ ବହୁତ ସେ ସବୁ ମାନେ କଣ କହିଲେ ବନ୍ଧୁ ମୋ ମନରେ ସେମିତି କିଛି ଛନ୍ଦ କପଟ ନାହିଁ। ମତେ ଯିଏ ବି ଯାହାବି କୁହନ୍ତି ଯେତେ ବି ଖରାପ ଭାବନ୍ତୁ କି ଯେତେ ଭଲ ଭାବ ନ୍ତୁ ମୁଁ ସେ ସବୁ ମନ ଭିତରେ କିଛି ରଖେନି ବନ୍ଧୁ।
ନାଇ ବନ୍ଧୁ ସେଟା ଠିକ କଥା କିନ୍ତୁ ଆପଣ ଯେଉଁ କହିଲେ କଥା ଦେଇକିନା କଥା ରଖୁନାହାନ୍ତି ସେଇଟା ବନ୍ଧୁ ଆପଣଙ୍କ ପାଇଁ ବହୁତ ଖରାପ ପ୍ରଭାବ ପକେଇପାରେ ଯେହେତୁ ଆପଣ ଜଣଙ୍କୁ କଥା ଦେଉଛନ୍ତି କଥା ରଖିପାରୁନାହାଁନ୍ତି ଆପଣ ଚେଷ୍ଟା କରନ୍ତୁ ଯେ କଥା ଯାହାକୁ ଦେଉଛନ୍ତି ସେ କଥାଟାକୁ କିଣି ରଖିବା ପାଇଁ କଥା ରଖିଲେ ଆପଣଙ୍କ ମାନେ ଭବିଷ୍ୟତ ବହୁତ ଉଜ୍ଜଳମୟ ହବ। ଆପଣଙ୍କୁ ସମସ୍ତେ ବିଶ୍ୱାସ କରିବେ।
ଉଁ ବନ୍ଧୁ ମୁଁ ସେଇଟା ନିଜେ ଅନୁତାପ କଲି ସେ ସେଥିପାଇଁ ତ ମୁଁ ଆସିଲା ପରେ ମୋର ସେ ବଡ ଭାଇ ଙ୍କର କ୍ଷମା ପ୍ରାର୍ଥନା କଲି ଯାହା ଫଳରେ କି ବଡ ଭାଇ ମତେ ଆପଣ କ୍ଷମା ପ୍ରାର୍ଥନା କରନ୍ତୁ କ୍ଷମା କରିଦିଅନ୍ତୁ ମୋର ଏମିତି ଭୁଲ ଆଉ ଆଗକୁ ଯେମିତି ନ ହେଇ ପାରିବ ତ ଭାଇଙ୍କ ହୃଦୟ ଏତେ ବଡ଼ ତ ଭାଇ ମତେ ସାଙ୍ଗେ ସଙ୍ଗେ କ୍ଷମା ପ୍ରାର୍ଥନା କଲେ ମୋ ଭୁଲ ବୁଝିଲେ ଆଉ ମୋତେ କ୍ଷମା କରିଦେଲେ।
ହଁ ବନ୍ଧୁ ସେଟାରେ ବି ତ ଠିକ କଥା ଥା ଭାଇ କ୍ଷମା କରିଦିଅ।ତାଙ୍କର ବଡ ହୃଦୟ ବୋଲି ସେ ତମକୁ କ୍ଷମା କରିଦେଲେ। ନ ତାରେ ବି ଏତେ ଆପଣ କଲା ପରେ ଯଦି କ୍ଷମା କରିଦେଉଛନ୍ତି ସେଭଳି ଭାଇଙ୍କୁ କେବେ ଆପ୍ ଆପଣ ଅଣଦେଖା କରିପାରିବେ ନାହିଁ।
ନାଇଁ ବନ୍ଧୁ ଜମା ନୁହଁ କେବେ ନୁହଁ ମୁଁ ସେ ମୋ ମନ ଭିତରୁ ସେ ଭାଇଙ୍କ ପ୍ରତି ବହୁତ ସମ୍ମାନ ଅଛି ଆଉ ବହୁତ ଭଲ ପାଇବା ଅଛି। ଆଉ ଏମିତି କି ମୁଁ ମୋ ନିଜ ଭାଇଙ୍କ ପରିବି ମୁଁ ତାଙ୍କୁ ଦେଖିଛି। ତ ମୁଁ କେବେ ତାଙ୍କୁ, ତାଙ୍କ ସହିତ ମାନେ କହିବାକୁ ଗଲେ, ମୁଁ ତାଙ୍କ ସହିତ ବହୁତ ଟିକେ ମିଶିଯାଏ, ବହୁତ ଟିକେ ମାନେ ହଁ ପାଖରେ ରୁହେ ତାଙ୍କର ସବୁବେଳେ ମୁଁ, ସେ ଯେତେବେଳେ ବି କିଛି ଟିକେ ବି କିଛି କାମ ମୁଁ ଯଦି ତାଙ୍କର ରୁହେ, ମୁଁ ସବୁବେଳେ ତାଙ୍କ ପାଖରେ ଥାଏ ।
ସେଇଟା ହଉଛି ତ ବନ୍ଧୁ ବନ୍ଧୁର ର ପରିଚୟ, ଯଦି ଆପଣ ବନ୍ଧୁ ତାହା ଦେଖ ଶିଖେଇବେ, ଆପଣଙ୍କୁ ବନ୍ଧୁ ସବୁ ଭଲ ପାଇବେ, କାରଣ ଭଲ ପାଇବା ଜାଗାରେ ବନ୍ଧୁ ସବୁ ଫିକା ପଡ଼ିଯାଏ ।
ହେଲେ, ସେ ମୋ ଭାଇ ଜଣଙ୍କର ସେ ବହୁତ ଭଲ ଲୋକ, ହେଲେ ତାଙ୍କର ଟିକେ ହୃଦୟ ଭାଙ୍ଗିଛି। ହେଲେ, ସେ ଯାହାକୁ ମାନେ ତାଙ୍କୁ ଏତେ ଲୋକ ଭଲ ପାଆନ୍ତି ।
ନାଇଁ, ବନ୍ଧୁ ହୃଦୟ ସମ ଭାଙ୍ଗେ, ସେମିତି କିଛି ନାହିଁ ଯେ ହୃଦୟ ଭାଙ୍ଗିବ ଗଢିବ ସେତଟା ଭଗବାନଙ୍କ ଲେଖା। ହୃଦୟ ଭାଙ୍ଗିଆ ଟା କିଛି କଥା ନାହିଁ, ହେଲେ ବନ୍ଧୁ ଆପଣ ଏତେ କମ ବୟସରେ, ଏତେ କଥା ବୁଝି ଯାଇଛନ୍ତି ମାନେ, ଆପଣ ବହୁତ ଭଲ ପିଲା, ହଁ ବହୁତ ସଚ୍ଚା ପିଲା। ବହୁତ ହୃଦୟବାନ ପିଲା ।
ହୁଁ ସେଇଟା ତ ବନ୍ଧୁ ମତେ ସମସ୍ତେ କୁହନ୍ତି ।
ବନ୍ଧୁ କହିବା ଆଉ କରିବା ଭିତରେ ବହୁତ ଫରକ, ସମସ୍ତେ ଯୋଉ କଥା କୁହନ୍ତି, ସେ କଥା କଥାକୁ ତୁଲେଇ ପାରନ୍ତିନି କିନ୍ତୁ ବନ୍ଧୁ ଆପଣଙ୍କର ଏତେ ଭଲ ପାଇବା ଭଲ ଗୁଣ ଅଛି ମତେ ଦେଖି ମୁଁ ବହୁତ ଖୁସି ଲାଗିଲା, ମତେ ଶୁଣିବା
କଣ କରଛ ବନ୍ଧୁ ମାନେ ଏତେ ଭଲ ହେଇକି ବି ଲୋକମାନେ ବହୁତ, ଆମ ଭଲର ଭଲର, ମାନେ ଆମ ଭଲର ସବୁ ମାନେ ଲାଭ ଉଠାନ୍ତି, ଆଉ ଆମକୁ ବହୁତ କଷ୍ଟ ଦେଇଥାନ୍ତି ପରେ ।
ନାଇଁ କଷ୍ଟ । ତ ସେଇ ମଣିଷ ପାଆନ୍ତି, ଯୋଉ ମଣିଷର ସହିବା ଶକ୍ତି ଥାଏ । ଆପଣଙ୍କର ସହିବା ଶକ୍ତି ଅଛି ବୋଲି, ଆପଣ କଷ୍ଟ ପାଉଚନି, ସେଇଟା ଭାବନ୍ତୁନି ଯେ ଆପଣ ଜାଣି ଶୁଣି କଷ୍ଟ ପାଉଛନ୍ତି ବୋଲି ସେଟା ଆପଣଙ୍କ ଭାଗ୍ୟରେ ଲେଖା ଯାଇଛି । ହେଲେ ଆପଣ ଆପଣଙ୍କ ଭାଗ୍ୟକୁ ଚେଞ୍ଜ, ଆପଣ ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିପାରିବେ ।
ହୁଁ ବୁଝିଛି ବନ୍ଧୁ, ମୁଁ ତ ସେଥିପାଇଁ ମୁଁ ମୋର ଭାଗ୍ୟକୁ ମୁଁ ପରିବର୍ତ୍ତନ କରି ଦେଇଛି। ସେଥିପାଇଁ ତ ମୋ ମନରେ ସେମିତି କିଛି ଛନ୍ଦ କପଟ ନାହିଁ, କି କାହା ଉପରେ ରାଗ ରଷା ନାହିଁ । କି ଅଭିମାନ ମୁଁ ରଖେନି, ମତେ ଯିଏ ଯେମିତି ଭାବିଲା, ମୁଁ ତାଙ୍କ ପାଇଁ ସେମିତି । ମୁଁ କେବେ, ମତେ ଯିଏ ଖରାପ କହିଲେ -ମୁଁ କେବେ ତାକୁ ଖରାପ କହିନି, ମୁଁ ମୋ ମନରେ ସେମିତି କେବେ କିଛି ରଖେନି । ମୁଁ ବାସ, ମୁଁ ନିଜକୁ ମୁଁ ଜାଣିଛି ମୁଁ ନିଜେ କଣ? ତ ଯଦି ଲୋକ ମତେ ଭଲ କହୁଛନ୍ତି ତ ମୁଁ ତାଙ୍କ ପାଇଁ ଭଲ, ଯଦି ଲୋକ ମତେ ଖରାପ କହିବେ ତ ମୁଁ ତାଙ୍କ ପାଇଁ ବି ଖରାପ ।
ନାଇଁ, ସେଥେରତ ବନ୍ଧୁ ଆପଣ ଯୋଉ କଥା କହିଲେ ତ ସେଇଟା ଉତ୍ତର ଗ୍ରହଣୀୟ କଥାଟା କହିଲେ, ଆଜିକାଲି ଯୁଗରେ ଯିଏ ଭଲ ହଉଛନ୍ତି ତାଙ୍କ ସାଙ୍ଗତ ତମେ ଭଲରେ ରୁହ, ଯିଏ ଖରାପ ଆପଣଙ୍କୁ କହୁଛନ୍ତି, ଆପଣ ତାଙ୍କ ସାଙ୍ଗ ଖରାପ ରେ ରୁହ, କାରଣ ସମାଜ ଟା ଏମିତି ହେଇଗଲା ନା ଆଗକୁ ଯିବାକୁ ହେଲେ ଭଲ କ ଭଲ କହିବାକୁ ପଡିବ ଖରାପକୁ ଖରାପ କହିବାକୁ ପଡିବ। ଆଉ ଯଦି ଆପଣ ଖରାପକୁ ବି ଭଲ କହିବେ, ଆପଣ ହିଁ ଲାଷ୍ଟକୁ ଶେଷକୁ ହଇରାଣ ହେବେ ।
ହଁ ବୁଝୁଛି ବନ୍ଧୁ । ନାଇଁ ନାଇଁ, ସେ ସବୁ ମୁହୂର୍ତ୍ତ ମୁଁ ସମ୍ମୁଖୀନ କରିକି ଆସିଛି । ସେ ସବୁ ସମୟ ମୁଁ ବିତେଇକି ଆସିଛି । କି ସେ ସେମତି କିଛି ଲୋକଙ୍କୁ ମୁଁ ଦେଖିଚି ଯାହାକି ତାଙ୍କ ମୁହଁରେ ଗୋ ଗୋଟେ କଥା ଆଉ କାମରେ ଗୋଟେ କଥା। ହେଲେ ମୁଁ ସେସବୁକୁ ମନ ଭିତରେ କିଛି ରଖେନି।
ନାଇଁ ବନ୍ଧୁ ନ ରଖିବାଟା ହିଁ ଭଲ କାରଣ ଆପଣ ମନରେ ରଖୁଥିବେ ତାଙ୍କ ପ୍ରତି ଭାବନା ଆସୁଥୁବ ଆପଣ ଉଁ ଆପଣ ଭାବନା ଦେଇଦୋଉଥୁବେ ସେମିତି ହିଁ ଭଲ ନୁହଁ। ଆପଣ ମନରେ କିଛି ନ ରଖିବା ହିଁ ଆଜିକାଲି ଜୀବନରେ ଭଲ ଆଗକୁ ଯିବେ ଉନ୍ନତିର ଆଗ ପଥ
ହୁଁ ରୋକି ମୋ ଉପରେ ସମସ୍ତଙ୍କର ଆଶୀର୍ବାଦ୍ ହୋଉ ମହାପ୍ରଭୁଙ୍କ ଆଶୀର୍ବାଦ ରହୁ ଏବଂ ମୋ ବାପା ମାମାଙ୍କ-ବାପା ମାଙ୍କର ଆଶୀର୍ବାଦ ବି ରହୁ। ଉ ଯାହାଫଳରେ କି ମୁଁ ବୋହୁତ ଆଗକୁ ଯିବି ଆଉ ବୋହୁତ ଭ-ଖୁସିରେ ରହିବି।
ହୁଁ ଆପଣ ବୋହୁତ ଭଲ ଆଗକୁ ଯିବେ ଆଉ ବନ୍ଧୁ ମୁଁ ଟିକେ ଯିିବି କାମ ଅଛି ଆପଣଙ୍କ ସାଙ୍ଗରେ ମୁଁ ପରେ କଥା ହେବି, ରଖୁଚି ବନ୍ଧୁ।
ଜଗନ୍ନାଥ
ଜୟ ଜନନ୍ ବନ୍ଧୁ।